ଆଜ୍ଞା ଶୁଭ ସକାଳ ଆଜ୍ଞା ଆଉ ସକାଳୁ ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଅଛି। ଆପଣଙ୍କର ସଖାଳୁ ଜଳପାନ ସରିଲାଣି ଆଜ୍ଞା।
ହଁ ହଁ ସାର୍ ହ ମୁଁ ସରି ସେ ଏବେ ମାନେ ଜଠ ସାର୍ ସରିଯାଇଛି। ଆମ ଘରେ ମା ଟା କରି ଥିଲେ ଏ ପକୁଡ଼ି କରିଥିଲେ ଆଜି ତ। ମାନେ ହଁ ମାନେ ଟିକେ ଖାଇ କିରି ଏବେ ରେଷ୍ଟ ନେଉଥିଲି ଆଉ।
ହ୍ୱାଟ୍ ହଁ ମୁଁ ବି ଆଜ୍ଞା ଗଜାମୁଗ ଟିକେ ଖାଇଥିଲି। ଆଉ ସକାଳୁ ଗଜାମୁଗ ଖାଇଲି। ଆଉ ଟିକେ ଦି ଦିନ ପୂର୍ବରୁ ବର୍ଷା ହେଇଥିଲା ଏବେ ଟେମ୍ପ୍ରେଚର ଟିକେ ଅଧିକ ଅଛି ଯାହା ହେଲେ ବି
ଆଜ୍ଞା ଆଜ୍ଞା ଆଜ୍ଞା।
ଅସ୍ଵସ୍ତି ଲାଗୁଛି ଆଉ।
ହଁ ଏବେ ଯେ ଯେମିତି ଖରା ଆଜ୍ଞା।
ଆଜ୍ଞା ଆଜ୍ଞା ହ ଖରା ଦିନକୁ ଦିନ ବଢୁଛି ନା ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ଦେହ ପାଇଁ ବି ଟିକେ ମାନେ ଦେହ। ପାଇଁ ଟିକେ ସ୍ଵ ରଖିବା ପାଇଁ ଦେହକୁ ଟିକେ ସ୍ୱାସ୍ଥ୍ୟ ରଖିବା ପାଇଁ ଟିକେ ଖାଇବା ପିଇବା ବି ଟିକେ ଠିକସେ କରିବା କଥା। ଆଉ ଠିକ ଟାଇମ ରେ ଖାଇବା କଥା। ମାନେ ପାନୀୟ ଜଳ ଟିକେ ପିଇବା କଥା ଟିକେ ବେଶିକି ମାନେ ସ୍ୱାସ୍ଥ୍ୟ ପାଇଁ ସେଇଟା ବଢିଆ। ମାନେ ଡିହାଇଡ୍ରେସନ ରୁ ଟିକେ ରକ୍ଷା କ ପାଇବା ପାଇଁ ଆଉ। ଆଉ ଆପଣ କଣ କଣ ଉ ଆପଣଙ୍କର ଚାଲିଛି ମେଡ ସାର୍ ପରିବାରରେ ଆପଣଙ୍କ ସବୁ ସମସ୍ତେ ଠିକ୍ ଅଛନ୍ତି ତ ସାର୍।
ହଁ ଏବେ ସମସ୍ତଙ୍କ ଦେହ ପା ଭଲ ଅଛି ସମସ୍ତେ ନିଜ ନିଜ କାର୍ଯ୍ୟରେ ନିୟୋଜନ ଅଛନ୍ତି। ତି ବୁଝିଲେନା? ଆଉ ଓଡିଶା ଯଦି ବି ଗୋଟେ ଉପକୂଳବର୍ତ୍ତୀ ରାଜ୍ୟ। ତଥାପି ଆଜ୍ଞା ମୌସୁମୀ ଯେହେତୁ ଟିକେ ବିଳମ୍ବ ହଉଛି ଆଗୁଆ ଆସିବା କଥା ଟେମ୍ପ୍ରେଚର ମାନେ ତାପମାତ୍ରା ବଢିକି ରହିଛି ଦେଖାଯାଉ ମୌସୁମୀ ଯଦି ଛୁଇଁଯାଆନ୍। ଓଡିଶାରେ ଶିଖିବା।
ହଁ ହଁ ହଁ ଟିକେ ଖରା ରୁ ଟିକେ ଗରମ ରୁ ଟିକେ ବଞ୍ଚିତ ହୁଅନ୍।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଅଞ୍ଚଳରେ ପ୍ରମୁଖ ଫସଲ କଣ ଆଜ୍ଞା?
ଆମ ଅଞ୍ଚଳରେ ସାର୍ ଏବେ ଆମର ଧାନ ହିଁ ପ୍ରମୁଖ ଫସଲ ହିସାବ କରନ୍ତି। ଆ ମାନେ ଧାନ ତାରୁ ହଁ ଧାନ ହଉ ଆମ ବର୍ଷକୁ ବର୍ଷକ ଥରେ ବାଧ୍ୟ ହେଇ କରନ୍ତି ଆଉ ଆଉ ଆମ ପାଖ ଆଖରେ ଜଣେ ଜଣଙ୍କର ତ କେନାଲ ଦେଇଛି ମାନେ କେନାଲ ଯୋଉ ଯାଇଛି ସେମାନେ ଆଜ୍ଞା ଆଜ୍ଞା ମାନେ ଯାହା ପାଖରେ କେନାଲ ଯାଇଛି ସେମାନେ ବର୍ଷକ ଦିଥର ବି ଉତ୍ପାଦନ କରନ୍ତି ସେ ସେଇଟା ଆମର ଧାନ ଫସଲଟା ଆଜ୍ଞା ଆଜ୍ଞା ଆଉ ଧାନରେ ସେମାନେ ତାଙ୍କର ଖାଇବା ପିଇବା ବାହାରି ଯାଉଛି ସାର୍ ବହୁତ ବଢ଼ିଆ ମାନେ ଘର ତାଙ୍କର ସେମିତି ଚାଲୁଛି ଆଉ। ଆମ ଯେହେତୁ ଆମେ ଗୋଟେ ଚାଷୀ ଚାଷୀ ପରିବାର କହିଲେ ସରିନି ମାନେ ଆମେ ଚାଷ ମାନେ ଚାଷଙ୍କୁ ଆମେ ବେଶୀ ଆମେ ଏ ଚାଷ ଉପରେ ନିର୍ଭରଶୀଳ ଏବେ ଆମେ ବେଶିକି ସେଥିପାଇଁ ଧାନ ଆମର ପ୍ରମୁଖ ଫସଲ ହିସାବରେ ଆମେ ଆମ ଇଆଡେ ଚାଲିଛି ଆଉ ଆଉ ଥରେ ଜଣେ ଜଣେ ଅଛନ୍ତି ଧାନ ବ୍ୟତୀତ ମାନେ କାହାର ପନିପରିବା ବି ଚାଷ କରୁଛନ୍ତି ମାନେ ପାତଳ ଘଣ୍ଟା ହଉ କି ଏ ଆଲୁ ହଉ ସାରୁ ହଉ ମାନେ ଗହମ ହଉ ଗହମ ବି କରୁଛନ୍ତି ଜଣେ ଜଣେ ସେତିକି ନୁହଁ କମ ବହୁତ କମ କରୁଛନ୍ତି ଆମ ଇଆଡେ କଣ କି ଆମ ଗହମ କରିବା ଏଇଆଡେ ମାଟି ନାହିଁ ସେମିତି
ହଉ ଆଛା ଆଛା ଆଛା
ମାଟି କରିବା ପାଇଁ ଆମ ଧାନ ହିଁ ସମସ୍ତଙ୍କୁ ମାନେ ସମସ୍ତେ ପ୍ରମୁଖ ଫସଲ ହିସାବରେ ନଉଛନ୍ତି।
ହଉ ମାନେ ଆପଣ କହିବା କଥା ହେଲା ଖରିଫ ଫସଲରେ ଯୋଉ ଧାନ ଉତ୍ପାଦନ ହେଇପାରୁଛି ରବି ଜାତୀୟ ଫସଲ ଏତେ ହେଇ ପାରୁନେଇ ସେଇ ମାଟିରେ ମାନେ ଡାଲି ଜାତୀୟ ହଉ କି ଗହମ ଜାତୀୟ ହଉ ଏସବୁ ହେଇପାରୁନାହିଁ ନାଇଁ କି ଆଜ୍ଞା ହଁ ହଁ ଏପଟେ ଦେଖନ୍ତୁ ଯଦି ବି ଗୋଟେ ମୁଖ୍ୟ ଫସଲ ତଥାପି ଆପଣ କହିଲେ ଭଳିଆ ଜଳସ୍ରୋତ ତ ଯୋଉଠି ନଦୀର ଜଳସ୍ରୋତ ଅଛି କେନାଲ ର ବ୍ୟବସ୍ଥା ଅଛି ଜଳସେଚନ ର ବ୍ୟବସ୍ଥା ଅଛି ସେଇ ଜାଗାରେ ହୁଏତ ଧାନ ଦିଥର ହଉଛି ବୁଝିଲେ ନା ନାଇଁ। ଆଉ ଏବେ ଏଵି ବିଭିନ୍ନ ଯୋଉ ପ୍ରକଳ୍ପରେ ଯୋଉ ଜଳର ଉତ୍ସ ହେଇପାରୁଛି ଗଭୀର ନଳକୂପ ହେଇପାରୁଛି ସେଇ ଜାଗା ମାନଙ୍କରେ ମଧ୍ୟ ପନିପରିବା ଚାଷ ବି ହଉଛି। ପନିପରିବା ଟିକେ ଅଧିକ ଉତ୍ପାଦନ ହଉ ଛି ଆଉ ହୁଁ
ଆ ମାନେ ଆପଣ ବି ଗୋଟେ ମାନେ ଚାଷୀ ପରିବାରରୁ ଅଛନ୍ତି ନା? ଆପଣ ବି କିଛି ଚାଷ କରନ୍ତି ନା କି କିଛି ଜବ୍ ଫବ ଚାକିରି ରେ ଆପଣଙ୍କ ନିର୍ଭରଶୀଳ?
ଚାଷ ଆମର ପ୍ରମୁଖ କହିଲେ ଚଳେ, ବୁଝିଲେ ନା ନାଇଁ ଆମେ ବି ଆମର ବି ଏଥର ଚାଷ ହେଲେ ବି ଆମେ ଟିକେ ବହୁଳ ପରିମାଣରେ ଚାଷ କରୁ। ଉଇଥ୍ ବାଡି ବଗିଚାରେ କିଛି କିଛି ପନିପରିବା ନିଜର ଚଳଣି ଭଳିଆ, ବୁଝିଲେ ନା ନାଇଁ ଆଉ ଆମ ଆପଣ ତ ଜାଣିଚନ୍ତି ଆମର ଓଡିଆ ଲୋକ ଓଡିଶାର ଲୋକ ମାନେ ବେଶୀ ଟିକେ ପର୍ବ ପର୍ବାଣୀ ପ୍ରିୟ। ଆମର କଥାରେ ଅଛି ବାର ମାସରେ ତେର ପର୍ବ କିନ୍ତୁ ଏବେ ପର୍ବପର୍ବାଣୀ ସ ଖ୍ୟା ବୁଡିଗଲାଣି। ହଁ କି ନାହିଁ କୁହନ୍ତୁ, ଲୋକ ଗ୍ରାମାଞ୍ଚଳରେ ଏବେ ବି ଅଧିକ ମାତ୍ରାରେ କେମିତି ପର୍ବପର୍ବାଣୀ ଏଇ ପାଳନ କରି ମସଗୁଲ ହେବେ ସେଇ ଚିନ୍ତାଧାରା ବୁ ବୁଝିଲେନା ନାଇଁ, ଆପଣଙ୍କର ପ୍ରମୁଖ ପର୍ବ କଣ ଆଜ୍ଞା?
ଆଜ୍ଞା କଣ କହିଲେ ସାର୍?
ପର୍ବକୁୁ ବେଶୀ ପାଳନ କରନ୍ତି ଅଧିକ ମାତ୍ରା ଟିକେ ପ୍ରାଧାନ୍ୟ ଦିଅନ୍ତି।
ଆମର ଏ ଆପଣ ତ ଜାଣିଥିବେ ମୁଁ ଆମର ପଶ୍ଚିମ ଓଡିଶାର ଲୋକ ମୁଁ। ମାନେ ସେଥିପାଇଁ ଆମ ପଶ୍ଚିମ ଓଡିଶାରେ କଣ ହୁଏ ଆମର ନୂଆଖା ଖାଇ ବୋଲିବି ଆପଣ ଜାଣିଥିବେ। ନୂଆଖାଇ ଟା ଆପଣଙ୍କୁ ହଁ ନୂଆଖାଇଟା ପର୍ବଟା ମାନେ ବହୁତ ମାତ୍ରାରେ ବହୁତ ତ ଅଧିକ ମାତ୍ରାରେ ଆମେ ବହୁତ ବହୁତ ସଂଖ୍ୟାରେ ପାଳନ କରୁ ସେଇଟା ବର୍ଷକୁ ଥରେ ଆସେ ସେ ନୂଆଖାଇ ପର୍ବଟା। ଆଉ ଆମ ନୂଆଖାଇରେ କଣ ହୁଏ, ମାନେ ସେଇଟା ଆମଣ ଆମର ଯୋଉଁ ବର୍ଷକର ଉଁ, ପ୍ରଥମ ଧାନ ଉ ଉତ୍ପାଦନ କରୁ ଯୋଉ ବର୍ଷ ସେଇଟା ଆମ ଆମ ଦେବି ଆମ ଇଷ ଟ ଦେବୀକୁ ସେଟାକୁ ସମର୍ପଣ କରୁ ପା-ସମର୍ପଣ କରନ୍ତୁ ସେଇଟା ସମର୍ପଣ କରିସାଇଲା ପରେ ଆମେ ଭାବୁଚେ, ଅସ୍- ତାଙ୍କୁ ଟିକେ ଆମେ ଗୁହାରି କରୁଚି ସେମ ଏଁ ଯେ ମା ଦେବୀ ଆମ ଆମ ଘର ପରେ ଏଟା ଆମ ପ୍ରଥମ ଯୋଉ ଆମର ଉତ୍ପାଦନ କରୁଛେ ଏଇ ଆମର ଠିକ ସେ ଏଇ ଆମର ଏଇ ଉତ୍ପାଦନ କରିସାରୁ। କରୁ ମାନେ ଭଲସେ ଆମେ ରଖୁ, ଆମ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଯେ ଆମେ ଭଲସେ ସବୁ ଯାକ ଆମେ ଭଲସେ କା-କରିପାରୁୁ ସେଇଗୁଡାକ ଆଉ ସେମିତି ହିସାବେ ଆମେ ପ୍ରାର୍ଥନା କରୁ। ତାପରେ ଆମେ କଣ ହୁଏ ଆମେ ଯି ଯିଏ ଆମର ନୂଆଖାଇ ପର୍ବଟା ହେଲା ଯିଏ ଯୋଉଠି ବି ଥାଉ ଥାଉ ନା କାଁ ଘର ପରିବାରର ମାନେ ଅନ୍ୟ ଦେଶ ସହରରେ ବି ଯଦି ଜଣେ ରହୁଛି। ସେ ନୂଆଖାଇ ପର୍ବରେ ସେଠିକି ବାଧ୍ୟ ହେଇକରି ଆସିବ ହିଁ ଆସିବ। ଆଉ ସମସ୍ତେ ସେ ନୁଆଖେଇ ପର୍ବରେ ଆମେ ଗୋଟେ ଜାଗାରେ ଗୁଟ ଗ ଜାଗାରେ ବ ବ ବସିକି ସମସ୍ତଙ୍କର ମିଲିମିଶି ଆମେ ମାନେ ସେଇଟା ସେଦିନ ହିଁ ଖାଇବା ପିଇବା ହୁଏ। ମାନେ କଣ ହୁଏ ମାନେ ନୂଆ ଧାନନ ନୂଆ ଧାନ ଯେଉଁ ଆମେ କରେ କରୁଛୁ ଆମେ ସେ ନୂଆ ଧାନକୁ ଆମେ ଗୁଣ୍ଡ କରିକି ଗୁଣ୍ଡ କରିକି ସେଟାକୁ ଆମକୁ କଣ କୁହାଯାଏ। ଆମର ସେଟା ଗୁଣ୍ଡ କରିକି ଆମେ ନୂଆ ଧାନଟା ଖାଉ ସମସ୍ତେ ଏକା ସାଙ୍ଗେ ବସିକି ସୋ ତାଙ୍କୁ ଦିଆଯାଏ ସମସ୍ତେ ତାଙ୍କୁ ଦିଆଯାଏ। ସେଇଟା ନୂଆ ଧାନ ସମସ୍ତେ ପ୍ରଥମେ ଖାଆନ୍ତି। ତାପରେ ଖାଇସାରିଲା ପରେ ଅ ମା ଇଷ୍ଟ ଦେବୀଙ୍କୁ ଥନା କରନ୍ତି। ତାପରେ ଭଗବାନଙ୍କୁାନେ ପ୍ରାର୍ଥନା କରିସାରିଲା ପରେ ପୂଜା କରିସାରିଲା ପରେ ଆମେ ସମସ୍ତେ ଘରେ ଘରେ ମିଶି ସମସ୍ତେ ମାନେ ଛୋଟ ମାନେ ବଡ଼ମାନ ଆୁ ଉ ତାଙ୍କର ଆଶୀର୍ବାଦ ନିଅନ୍ତି। ଆଉ ବଡ଼ମାନେ ଛୋଟମାନଙ୍କୁ ସମସ୍ତେ ଆଶୀର୍ବାଦ ଦିଅନ୍ତି। ମାନେ ସମସ୍ତଙ୍କର ମାନେ ନମସ୍କାର କରନ୍ତି ମାନେ ଜୁଆହାର କରନ୍ତି। ବଡ ମାନଙ୍କୁ ଆଉ ସମସ୍ତେ ମିଲିମିଶି ରହନ୍ତି। ମାନେ ଯେ ସେଇଦିନ ତ ମାନେ ଯେତେ ବଡ ଶତ୍ରୁ ହୁଅ ହୁଅନ୍ତତା ନା ମାନେ ହଉ ହଅନ କାହିଣୀ ହକହିଁକି ମାନେ ସମସ୍ତେ ମିିଲିମିଶି ହିଁ ସେ ନୂଆଖାଇରେ ଆମେ ପର୍ବରେ
ଗୋଟେ ଐକ୍ୟତା ଆଉ ଗୋଟେ ଏକତା ଐକ୍ୟତା ସାମାଜିକତା ମନୋଭାବ ସୃଷ୍ଟି ହଉଛି ବହୁତ ସୁନ୍ଦର।
ସାର୍ ଆଜ୍ଞା ଆଜ୍ଞା ଆଉ ଆଜ୍ଞା ସାର୍ ଆପଣ ଆପଣଙ୍କର ସାଇଟରେ କେଉଁ ମାନେ କେଉଁ ପର୍ବରେ ପାଳନ କର କଛନ୍ତି।
ହଁ ଆମ ଆଡେ ଦେଖନ୍ତୁ ମକର ଆଉ ରଜ ଏଇ ଦିଇଟା ପ୍ରମୁଖ ପର୍ବ। ମକରରେ ସେମିତି ସମ ସ୍ତେ ଟିକେ ନୂଆ ବସ୍ତ୍ର ପିନ୍ଧିବା। ଘରେ ଟିକେ ପିଠା ପଣା କରି ଖାଇବା ବୁଝିଲେ ନା। ମକର ଚାଉଳ ଆଉ ରାଶି ଲଡୁ ଗ୍ରହଣ କରିବା। ଯେକୌଣସି ଜଳସ୍ରୋତରେ ଯାଇକି ସ୍ନାନ କରିବା। ବୁଝିଲେ ନା ନାଇଁ ଯେମିତି କି ଆମେ ଉଁ ବହି ଯାଉଥିବା ନଦୀକୁ ପବି ଚିତ୍ର ବୋଲି ମାନୁଛୁ କିଛି କିଛି ସ୍ଥାନରେ। ସେଇଠି ସ୍ନାନ କରିବା ଏଇ ସବୁ ହେଇଥାଏ। ଠିକ ସେମିତି ରଜରେ ଟିକେ ରଜ ଦୋଳି ରଜ ଦୋଳି ସବୁ ହେଇଥିବ ବିଶେଷ କରି ଝିଅ ପିଲାମାନେ ସବୁ ଦୋଳି ଖେଳିବେ। ପୁଅ ପିଲାମାନେ ବାଘରୁ କୋଉଠି କୋଉଠି ତାସ ଖେଳର ଆସ ତ୍ର ପଡେ ରଜ ଯ ବାହାଘର ବୋଲି ଗୋଟେ ମାନେ ପସିଦ୍ଧ ଯାତ୍ରା ହୁଏ ଆମ ଆଡେ ରଜ ବାହାଘର କହିଲେ ଦିଟା ଝିଅକୁ ଗୋଟେକୁ ପର ଜଣକୁନ୍ୟ ଜଣକୁ କନ୍ୟା ରୂପରେ ବ ସାଜାଏ ଯେମିତି ଗୋଟେ ବାହାଘର ପ୍ରଶାସନ ହେଇକି କିରି ବାହାଘର କରାଯାଏ। ବୁଝିଲେ ନା ନାଇଁ। ଆଉ ବେଳେ ବେଳେ ରଜ କୁଇନ ଧରନ୍ତୁ ପ୍ରତିଭା ପିଲାଙ୍କର ପ୍ରତିଭା ବାହାର କରିବା ପାଇଁ ରଜ କୁଇନ ର ଆୟୋଜନ କରାଯାଇଥାଏ। ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅମ୍ ଆଉ କରିକି ପିଲାର ବିଭିନ୍ନ ଗୁଣକୁ ବାହାର କରାଯାଏ। କେମିତି ସିଏ ଭଲ ପ୍ରଶ୍ନ ଉତ୍ତର ଦେଇ ପାରୁଚି କି ନାହିଁ, ଭଲ ନାଚି ପାରୁଚି କି ନାହିଁ ଭଲ ଗାଉଚି କି ନାହିଁ ଭଲ କଥା କହୁଚି କି ନାହିଁ ଏଇଭଳିଆ ବିଭିନ୍ନ ଗୁଣବତାର ଜଣେ ସେ ରଜ କୁଇନ ହେଇକି ରଜ ମୁକୁଟ ତ ପିନ୍ଧେ। ବୁଝିଲେ ନା ଏଇଭଳିଆ ସବୁ ପର୍ବପର୍ବାଣୀର
ମାନେ ସେଦିନ ବି ତାମାନେ ଆପଣ ସମସ୍ତେ ମିଶିକିରି ସବୁ ମାନେ ପର୍ବଟା ପାଳନ କରନ୍ତି ଆଉ କଣ ସାର୍।
ଏଇଭଳି ପର୍ବ ପାଳନ ହେଇଥାଏ। ହୁଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି ନା।
ହଁ ସାର୍ ସମସ୍ତେ ଭଲ ଅଛନ୍ତି ଦେହ ସବୁ ସମସ୍ତଙ୍କର ଦେହ ପାଦ ସମୁ ଠିକ୍ ଅଛି ଆଉ ଆମ ଯେତେ ଗରମ ହଉଚି ସେଥିପାଇଁ ଟିକେ ମାନେ ଆମେ ନିଜକୁ ଟିକେ ସ୍ଵାସ୍ଥ୍ୟ ଭଲ ରଖିବା କଥା ଆଉ କଣ।
ଆଜ୍ଞା ତ ଦେଖନ୍ତୁ ଆପଣ। କିଭଳି ଅନୁଭବ କରୁଛନ୍ତି ତିନି ଚାରି ବର୍ଷ ତଳେ କିଭଳି ଉତ୍ତପ୍ତ ଥିଲା। ଆଜି ଉତ୍ତପ୍ତର ପରିମାଣ। କେମିତି ହେଇଛି? କଣ ଅନୁଭବ କରୁଛନ୍ତି କାହିଁକି ଏମିତି? ହଉଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆକ୍ଚୁଆଲି। ଆମ ଆମର କହ କହିଲେ ନ ସରେ କି ଆମର ଗରମ ଟା ତ ଆଗର ଅପେକ୍ଷା ଏବେ ଟିକେ ମାନେ ଉତ୍ତପ୍ତ ଅଛି ମାନେ କାହିଁକି ନା ଏବେ ଆମର ପରିବେଶ ଟା ବି ଯଉଛନ୍ତି ଆମେ ଲୋକମାନେ ଗଛର। ବହୁତ ପ୍ରଭାବ ପଡୁଛି ମାଙ୍କର। କାଟିବାର ବହୁତ ପ୍ରଭାବ ପଡୁଛି ଗଛ ଯୋଉ କାଟୁଛନ୍ତି ସେଥିପାଇଁ ଆମର ବର୍ଷା ବି କମ ହଉଛି ଆମ ଇଆଡେ। ଆମର ଏଇଡ଼େ ମାନେ ଗରମଟା ବହୁତ କରେ କିନ୍ତୁ ବର୍ଷାଟା ବହୁତ କମ୍ ହେଉଛେ ତାମାନେ ମାନେ ସେ ଗରମ ମାନେ। ଯେମିତି ବର୍ଷା କମ ହଉଛି ନିଶ୍ଚୟ ଲାଗିବ ମାନେ ଗରମ ତ ବାଧ୍ୟ ନିଶ୍ଚୟ ହବ ହିଁ ହବ ଯେମିତି। ମାନେ ସେଇଟା ଗୋଟେ ଆମେ ଆଗ ଅପେକ୍ଷା ଲୋକମାନେ ଟିକେ ଗ। ଗଛ କାଟିବା ଯଦି ଆପଣ ବନ୍ଦ କରିଦିଅନ୍ତେ ଗଛରୁ ମାନେ ଅତି ମାତ୍ରାରେ ଗଛ। ମାନେ ଜଗାନନ୍ତେ ମାନେ ଏଇଭଳି ପ୍ରୋବ୍ଲେମ ଟା ଆମର ହୁଅନ୍ତାନି ଦ ଗରମ। ହୁଅନ୍ତି ନା ଗମ ମାନେ ଟିକେ ବଞ୍ଚି ବଞ୍ଚି ରହନ୍ତି ସାର୍।
ବଢିଆ କଥାଟି ଆପଣ କହିଲେ ଯଦି ଆମେ ସମସ୍ତେ ଧ୍ୟାନ ଦବା ଗଛ ଲଗ। ଲଗେଇବା ବୃକ୍ଷରୋପଣ କରିବା। ତେବେ ପୃଥିବୀର ତାପମାତ୍ରାକୁ କମେଇବା ସହିତ। ତ ବର୍ଷାର ପରିମାଣ ବଢିବ ଗୋଟେ ପ୍ରକୃତିର ଭାରସାମ୍ୟ ହେଇପ। ପାରିବା ନାହିଁ।
ଆଜ୍ଞା ସ ଆଜ୍ଞା ଆଜ୍ଞା
ଟିକେ ଗୋଟେ ଜରୁରୀ କାମ ପଡିଲା ଟିକେ ରହୁଛି।
ଆଜ୍ଞା ସାର୍ ଆଜ୍ଞା ସାର୍ ଠିକ ଅଛି ସାର୍ ଧନ୍ୟବାଦ ସାର୍।